ହ୍ୟାଲୋ, ହଁ! କଣ କରୁଛୁ? ହ୍ୟାଲୋ! ଭଏସ୍ କ୍ଲିୟର ଶୁଣାହଉଛି ତ?
ଆଜ୍ଞା, ଆଜ୍ଞା।
ହଁ, କଁ କରୁଥିଲା ଏବେ?
ହଁ, ମୁଁ ତ ଏବେ ବସିକି ଜଷ୍ଟ କାମ କରୁଥିଲି। ଆପଣ କଣ କରୁଥିଲେ କୁହନ୍ତୁ?
ଏଇ କଲେଜ କ୍ଲାସ୍ ସରିଲା ତ! ସେଥିପାଇଁ ମାନେ, କଲେଜ କ୍ଲାସ ସରିଗଲା। କିନ୍ତୁ, ପିଲାମାନେ ଗୋଟେ ଏବେ ରହୁଛନ୍ତି। ସେଥିପାଇଁ ମୁଁ କହିଲି ଏବେ ତ ଟିକେ ଫ୍ରି ଅଛି, କଥା ହେଇଯିବି ଆଉ।
ଆଚ୍ଛା।
ହଁ, ଆଉ ଯୋଉ ତମ ଦେହ ଭଲ ଅଛି ତ?
ହଁ, ଦେହ ସବୁ ଭଲ ଅଛ, ଦେହ କଣ ଖରାପ ହବ?
ହଁ, ଆଉ ଯୋଉ ଆଜି ଜିମ୍ ଯାଇଛ ନା ଯାଇନ?
ହଁ, ଯାଇଛି ସେଇଟା କେବେ ବନ୍ଦ ହବନି।
ଆଚ୍ଛା ଜିମ୍ ତା, ହାଲେ ସବୁବେଳେ ଯାଉଛ! ଯେତେ ଦେହ ଖରାପ ହେଲେ ବି।
ହଁ ସିଏ ଯେତେ ଦେହ ଖରାପ ହଉ ସିଏ ସେଇ ଜାଗା ଜିନିଷ କେବେ ବନ୍ଦ କରିବି ତଉ।
ଓହୋ ମୋର ଆକ୍ଚିଆଲି ଆଉ ଆଉ ଗୋଟେ ଜାଗାରେ ଅଛି ମାନେ ଆମର କଲେଜ କ୍ଲାସ ସରିଲେ କଣ ନା ଆମକୁ ରଖାନ୍ତିନି ହେଲା। ତ ମାନେ ଆମର ଗୋଟେରୁ ସରିଲାଣି ଆମର ସା ଆମର ସାଇନ୍ସ ବ୍ଲକ, ଆର୍ଟସ ବ୍ଲକରେ ଆମ ସବୁବେଳେ ଆମର ଗୋଟେ ଖଟି ଜାଗା ଅଛି ତ ସେଇଠି ବସିକି ଆମେ ଖ ଟି ମାରୁ ତ ସେଇଠୁ ଆମେ ଲିଫ୍ଟରେ ଆର୍ଟ୍ସ ବ୍ଲକ ପଳେଇ ଆସୁ। ଗୋଟେ ଟିଚର ପଳେଇ ଆସିଲେ ମାନେ ସେଇଟା ସବୁ ଗୁରୁ ର ସବୁ ପିଲା ଅଛନ୍ତି ସମସ୍ତେ ଗୋଟେ ଟିଚର ପଳେଇ ଆସିଲେ ଦେଖିଦେଲେ। ମୁଁ ଗପି ଗପି ଜଣେ ଖାଲି କଥିଲେ ବିକାଶ ସାର୍ ମୁଁ ମୋର ମୋ ଜାଗାରେ ମୁଁ ଗୋଟେ ପୁରା ଅଲଗା ଜାଗାରେ ବୁଲୁଚି। ସେମାନେ ସବୁ ସାରଙ୍କଠୁ ଗାଳି ଶୁଣୁଛନ୍ତି ବୋଧେ, ମତେ ଏତେ ହସ ଲାଗୁଚି।
ସେଥିପାଇଁ ଧଇଁ ସଇଁ ହଉଚି ଦୌଡି ଦୌଡକି ଆସଛ ବୋଧେ ଆଉ।
ହଁ ମୁଁ ପୁରା ମାନେ ଖାଲି ଶୁଣିଚି ମାନେ ମ ଅଲଗା ମୁଁ ଆଉ ଗୋଟେ ପିଲାଟେ ସିଏ ତାର ଅଲଗା ବାଟରେ ଧାଇଚି ମୁଁ ମୋର ଅଲଗା ଏକୁଟିଆ ଆଉ ସମସ୍ତେ ସେମାନେ ତାଙ୍କ ବାଟରେ।
ବାଃ।
ଆମର ମାନେ ଫାଷ୍ଟ ମାନେ ଆମର ଏବେ ସେକଣ୍ଡ ଇୟର ହେଲା ନା ଫାଷ୍ଟ ଇର ଆମର ରେକର୍ଡ ରହିଯାଇଚି। କ୍ଲାସ ସ ମାନେ କ୍ଲାସ ଯେତେବେଳେ ସରୁ ଥାଉ ନଥାଉ ଆମେ କଲେଜରେ ଖଟି ମାରିବୁ। ତ ତ ସେ ସାର ଦେଖିଦେଲେ। ମତେ ଏତେ ହସ ଲାଗୁଚି। ସମସ୍ତେ ମତେ ଶୋଧୁ ଥିବେ ତାଙ୍କ ବାଟରେ ସମସ୍ତେ ମାନେ ଆମେ ଜଷ୍ଟ ଏମିତି ବଙ୍କ ମାରିକି ଆସିଲା ବେଳକୁ ଏଚଚୋଡି ଦେଖଦେଲା। ଆଉ ମତେ ଲାଗୁଚି ଏଚ ଓ ଡି ବଧେ ପଠେଇଚନ୍ତି ଆମକୁ ମାନେ ତା ସେଇ ସାର୍ଙ୍କୁ ବଧେ। ମୁଁ କିନ୍ତୁ ପୁରା ମୁଁ ଏବେ ଯୋଉ ଜାଗାରେ ଅଛି ମାନେ ମତେ କେହି ଖୋଜିକି ପାଇବେନି।
ଓ ମାନେ କୋଉଡିି କୋଉଡ଼ି ମାନ ଭିତରେ ବସିକି
ନାଇଁ ଆମର ଆର୍ଟ୍ସ ବ୍ଲକ ଟା ପୁରା ବଡ ଟା ତ ଜାଣିଥିବ ବିଜେପି କଲେଜ ଆର୍ଟ୍ସ ବ୍ଲକଟା ବହୁତ ବଡ।
ଆଜ୍ଞା ଟିକେ ଟିକେ ଟିକେ ରହିବେ ଟିକେ।
ହଁ ହଁ।
ହୁ। ହାଲୋ। ହାଲୋ।
ଆଜ୍ଞା କୁହନ୍ତୁ।
ହଁ। ତ ମାନେ ଆମର ଆର୍ଟ ବ୍ଲକ ଟା ପୁରା ମାନେ ବହୁତ ସାରା ମାନେ ପାଖାପାଖି ଆଠଟା ନା ଦଶଟା ଫ୍ଲୋର ଅଛି ତ ଆଠଟା ନା କେତେଟା ବୋଧେ? ଆମେଁ ବସିକିନା ଫିପ୍ତ ନମ୍ବର ଫ୍ଲୋର ରେ ଅଛୁ ମୁଁ ଚାଲି ଚାଲି ସମସ୍ତେ ଲିଫ୍ଟ ରେ ପଳେଇକି ସେମାନେ ଫସିଗଲେଣି ବୋଧେ ଫ ମୁଁ ମୋର ମୋ ବାଟ ରେ। ଅଲଗା ବାଟରେ ଅଛି ଏ ପୁଣି କଲେଜ ବଧେ ଖୋଲିନି ନା କଣ ପୁରା ସବୁ ରୁମ ଲକ୍ ମାନେ ମୁଁ ଏଇ ରୁମକୁୁ ବେ ଆସିନଥିବି। ମାନେ
ମାନେ ସବୁ ମାନେ ସବୁ ଏମିତି ଲକ୍ ହେଇଗଲେ ଆପଣ ଅଛନ୍ତି କେମତି ସେଠି?
ମାନେ ଖାଲି ମାନେ ରୁମ ଟା ଫାଙ୍କା ଗଲା ହ ମାନେ ରୁମ୍ କ୍ଲାସ ରୁମ ଗୁଟା ବନୁଛି ବଟ ଏମିତି ଏଇ ଯୋଉ କରିଡର ଭଳିଆରେ ମୁଁ ଗୋଟେ ସେଇଠି କଥା ହଉଛି ଆଉ।
ଆଚ୍ଛା ଆଚ୍ଛା ତ ଘରକୁ ଯିବେ କେତବେଳେ?
ଘରକୁ ମାନେ ଗୋଟେ ବେଳେ ତ ଛୁଟି ହେଇଥିଲା ତାପରେ ଆମେ ଖାଇବା ପିଇବା କରିକି ତାପରେ ଗୁପଚୁପ୍ ଖାଇଲୁ ଏବେ ସମସ୍ତ ଆମର ଏମିତି ସବୁବେଳେ ଆମର ମାନେ ବେଳେ ବେଳେ ଦଶଟାରୁ ପାଞ୍ଚଟା ତଳେ ହେଇଚି ଆମେ ଜାଣିନଥିଲିବୁ। ଏମିତି ବଙ୍କପାରୁ ଆବେ
ପ୍ଲସ୍ ଥ୍ରୀଟା ଆଉ କଣ ଯାଉଚି?
ତ ଗୋଟେ ରୁ ମାନେ ଛୁଟି ହେଲାଣି ଡେଲି ଗୋଟେରୁ ଛୁଟି ହଉଛି ଆମର ଘରୁକୁ ଆଇଲାବେଳକୁ ଚାରିଟା ପାଞ୍ଚଟା ଡେଲି ଆମର ଏମିତି ହେଇଯାଉଛି।
ଆଚ୍ଛା ଆଚ୍ଛା ତ ଆଜି ସେ ପାଞ୍ଚଟା ବେଳେ ଛଡିବା ବୋଲି ବୋଲି ଆଉ
ହଁ ହେଲେ ଟିଚର ମାନେ ତ ମାନେ ଏମିତି ଗାଳି ଦଉଛନ୍ତି। ଖାଲିଟାରେ କିନ୍ତୁ ଆମେ ଶୁଣୁନୁ ଆମେ ତ ସେମିତି ଆ ଆମର ମସ୍ତି ସରୁନି ପିଲା ତ ଅଧା ଆହୁରି ଆମେ ତ କିନ୍ତୁ ଆଜି ଅବଶ୍ୟ କ୍ଲାସ ଟା କରିଛୁ ଏବେ ନୂଆ ନୂଆ ବୋଲି କହିଛୁ କି ସବୁ କ୍ଲାସ କରିବୁ ତାପରେ ତାପରେ ଯେତେବେଳେ ପୁରା ପୁରା ଫୁଲ ମାନେ ଦଶଟାରୁ ଏବେ ଆମର ଏ ପ୍ରାକ୍ଟିକାଲ ହଉନି। ତ ସେଥିପାଇଁ ଆମେ ଏବେ
ପ୍ରାକ୍ଟିକାଲି ଏଇଟୁ ଆରମ୍ଭ ହବ।
ପ୍ରାକ୍ଟିକାଲ ଆମର ଜୁଲାଇ ଫାଷ୍ଟ ୱିକରେ ହବ ବୋଧେ।
ଆଚ୍ଛା।
ତ ପ୍ରାକ୍ଟକାଲ ହେଇଗଲେ ଆମର ପୁରା ଦଶଟାରୁ ପାଞ୍ଚଟା, ମାନେ ମଝିରେ କେବଳ ଘଣ୍ଟେ ହିଁ ବ୍ରେକ ଦିଅନ୍ତି। ତ ସେତେବେଳେ ତ କ୍ଲାସ ଆମେ ବଙ୍କ ମାରିବାକୁ ହିଁ ପଡିବ, ଆମେ ଜମା କ୍ଲାସ କରିବୁନି ଏତେ ସେଥିପାଇଁ ଏଟା ଏବେ ଏବେ କ୍ଲାସ ଭଳିଆ କରିଦଉଛୁ।
ଓହୋ।
ହୁଁ। ଆଉ ବି ମାନେ କଣନା ମାନେ ଏଇପଟେ ବହୁତ ନେଟୱାର୍କ ଇଶୁ ହଉଛି ବହୁତ ମାନେ ଏ କଲେଜରେ ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି ତ, ମୁଁ ଭାବିଲି କଥା ହେଇଯିବି ଦେଖିଲା ବେଳକୁ କଲ୍ କଟ୍ ଗଲା ଗୋଟେ ଶୁଣାଗଲାନି ଭଏସ ତାପରେ ଏବେ ପୁଣି କେମିତି କଲ ଲାଗିଗଲା ମୁଁ ସେଥିପାଇି କହଲି ହଉ ଚାଲ କଲ ଉଠେଇ ଦେଲେ କଥା ହେଇଯିବି, ଦେଖିଲା ଉଠେଇଲେ ହୁଁ।
ହଁ ହୁଏ ବହୁ ପ୍ରାୟ ଟାଇମ୍ ହଉଛି।
ହଁ ମାନେ ତମର ଆଡମିସନ ହେଇସାରିଲାଣି ନା ହେଇନି?
ନା ହେଇନି ହବ ଆଉ।
ଆଛା ହଁ ଏବେ ଆମର ମାନେ ଏବେ ବି ଏବେ ଆମର କଣ କହିଲ ସେଲଫାଇନାନ୍ସିଂ କୋର୍ସ୍ ନା। ମାନେ ସାମସରେ ନୁହ ଆମର ଇନ ଟ୍ରାନ୍ସ ଏକ୍ସାମ ଦବ ତାପରେ କ୍ୱାଲିଫାଇ ହେଲେ ସିକ୍ସଟି ଫୋରଟା ସିଟ୍ ଭିତରେ ତମକୁ ସିଟ୍ ମିଳେ। ତ ମାନେ ଆମର ସେକେଣ୍ଡେଇୟର ହେଲା। ଏବେ କଣ? ଏଇ ଛୁଟି ପୂର୍ବରୁ ମଝିରେ ବିଜେପି କଲେଜରେ ପୁରା ବହୁତ ବଡ ଗଣ୍ଡଗୋଳକ ହେଇଯାଇଥିଲା, ତ ମାନେ ପ୍ରିନସି ହଁ ଶୁଣିଥିବ, ପ୍ରିନ୍ସିପାଲ ରୁମ୍ ସାମ୍ନାରେ ପୁରା ମାଡଗୁଡି କି ପୁରା ମାନେ ତା ତାଙ୍କର ସବୁ ହାତ ଗୋଡ ଭଙ୍ଗା ଭାଙ୍ଗି ଯାଇଥିଲେ, ସେ
ନା ନା ଆମ ଆମ ଆମରି ପିଲା ସବୁ ହେଇଥିଲେ, ବାହାର ପିଲା କେହି ନୁହେଁ ହେଇଥିବ।
ହଉ ହ ତ ସେଥିପାଇଁ ମାନେ ଆମର ଆକ୍ଚୁଆଲି ଏବେ ମାନେ କଣ ମାନେ ପ୍ଲସ୍ ଥ୍ରୀ ଟା ଟିକେ ଇଏ ହେଲେ ମାର୍କ ଦେଖିବାକୁ ପଡେ ତ ସେଇ ହିସାବରେ, ତମର ଆସିଲେ ଯାଇକି ମାର୍କ ବେସିସରେ ତମେ ସିଲେକ୍ସନ ହବ ନା। ସେଥିପାଇଁକା ଯୋଉ ସେଲଫାଇନାସିଂ କୋର୍ସ ରହିଲା, ପିଲମାନେ ପଇସା ଦିଆଦୀ କରିକି ବି ସେମାନେ ଆଡମିସନ କରିଦିଅନ୍ତି। ସେଇଥି ଯୋଉମାନେ କେବଳ ବିଜେପି କଲେଜରେ ରହିବେ ବୋଲି। ସେମାନେ କେବଳ କଣନା କ୍ଲାସ ତ ଆସିବେନି। କିନ୍ତୁ ବିଜେପି କଲେଜରେ ରହିବେ ବୋଲି ସେମାନେ ଏମିତି ଆଡମିସନ କରିଦିଅନ୍ତି କିନ୍ତୁ କ୍ଲାସ ଆସନ୍ତିନି। ତାଙ୍କର ଗଣ୍ଡଗୋଳ କରନ୍ତି, ସେଥିପାଇଁ ଏବେ କଣ ପୁରା ଟାଇଟ୍ ହେଇଯାଇଛି ସେଥିପାଇଁ ଆମର ଜୁନିୟର ଆସିବେ କି ନାହିଁ ଠିକ ନାହିଁ, ମାନେ କୋଉ ବିଷୟରେ ଫାଇନାନ୍ସ ହେଇନି ଡିପାର୍ଟମେଣ୍ଟର
ଓ ଆଚ୍ଛା ଆଚ୍ଛା।
ହଁ ସେଥିପାଇଁ ମାନେ ପିଲା ବି ବେଶୀ ନାହାନ୍ତି, ଏବେ ପୁରା ଫାଙ୍କା ଅଛି ଏବେ। ତାପରେ ବି ମାନେ ଏବେ ହିଁ ଖୋଲିଛି ନା ତ ପିଲା ବହୁତ ଆସିନାହାନ୍ତି, ହଷ୍ଟେଲରେ ଯୋଉମାନେ ସେମାନେ ଘରକୁ ପଳେଇଥିଲେ ନା
ଓହୋ ଦେଖିବାକୁ କଣ ହଉ, କଣ ଦେଖିବାକୁ ପଡ଼ିବ ଆଉ
ହଁ ତ ସେଇଆ ଆଉ। ଆଉ ଯୋଉ ମାନେ ଯୋଉ କଣ ତ ଗୋଟେ କହୁଥିଲି? ତମେ ଜିମ୍ ଯୋଉ ଯାଅ ମାନେ ସକାଳୁ ସନ୍ଧ୍ୟା ଡେଲି ଯାଅ?
ସକାଳୁ ସନ୍ଧ୍ୟା ଗୋଟେ ଟାଇମରେ ଅଁ ଆଇଦର ସକାଳୁ ଯିବି କି ସନ୍ଧ୍ୟାବେଳେ ଯିବି।
ଆଚ୍ଛା ସେଇଟା ଯୋଉ ଯାହାବି ମାନେ ପେମେଣ୍ଟ ହଉଥିବ ସେଇଟା ବୋଧେ ମାସକୁ ଦଉଥିବ?
ନା ମୁଁ ଏବେ ତ ବର୍ଷିକିଆ କରି ଦେଇଛି।
ମାନେ ଗୋଟେ ମାନେ ପୁରା ବର୍ଷକୁ ଗୋଟେ ଥର।
ଆଜ୍ଞା।
ଓହୋ, ହଁ। ଆମର ଆମର ବି ଏମତି ଗୋଟେ ପିଲାଟେ ସିଏ ଗୋଟେ ସେ ଗୋଟେ ପୁରା ବହୁତ ମୋଟା ପିଲାଟା ତ ସିଏ ଯାଏ ମାନେ ସିଏ ଏବେ ଜିମ୍ ଯାଉଛି, ସେ ଜିମ୍ ଯାଇକି କିଛି ଲାଭ ନାହିଁ। ତାର ଏମିତି ସିଏ ଜିମ୍ ଗଲା ଯେ ତା ଦେହ ଖରାପ ହେଇଗଲା ସେ ବନ୍ଦ କରି ଦେଲା।
ହେଲୋ।
ହୁଁ ଆଉ ମାନେ ଛୁଟିରେ ତମର ମାମୁଁ ଘର ମାମୁଁ ଘର କୁଆଡେ?
ମାମୁଁ ଘରତ ମୋର ବାଲେଶ୍ୱର।
ସେଇଟା କୋଉ ଜିଲ୍ଲା?
ବାଲେଶ୍ଵର କୋଉ ଜିଲ୍ଲା ପ
ଓହୋ। ଏ ସରି ସରି ବାଲେଶ୍ୱର ମତେ କିଛି ଗୋଟ ଅଲଗା ୱାର୍ଡ ଶୁଣା ଗଲା ତ ମୋତେ ଲାଗିଲା ଗାଁ ନାଁ ଟା କହିଦଉଚ ବାଲେଶ୍ୱର ସେ ଶୁଭୁଛି। ଆଚ୍ଛା ମାନେ ବାଲେଶ୍ଵର ଏଠୁ କେତେ ବାଟ କି?
ବାଲେ ଏଠୁ ଶହେ ନବେ କିଲୋମିଟର ଆଉ।
ଓହୋ ଆଉ ଛୁଟି ରେ କୁଆଡେ ବୁଲାବୁଲି ପାଇଁ ଯାଇନ?
ଛୁଟିରେ ମୁଁ ରଜ ଟାଇମରେ ପୁରୀ ଫୁରୀ ଯାଇଥିଲି ସାଙ୍ଗ ମାନଙ୍କ ସାଙ୍ଗରେ ତ ସେ ଘରେ ଅଛି। ମୁଁ ସକାଳୁ ସକାଳୁ ଉଠି ଜିମ୍ ଯାଉଛି ପୁଣି ଘରେ ବାବାଙ୍କ ବିଜନେସ ଟିକେ ହେଲ୍ପ କରୁଛି। ତାପରେ ଯୋଉ କାମ କରୁଚି ଆଉ।
ହଁ ସେଇ ଯୋଉ ମାନେ ଆଉ ଏବେ ତ ମାନେ ଭୂ ବେଶୀ ଘରକୁ ମାନେ ମୋର ବି ସେମିତି ବେଶୀ ଗାଁ କୁ ଯିବାନହିଁ ଏଠି ଭୁବନେଶ୍ୱରରେ ସବୁ।
ଭୁବନେଶ୍ଵରରେ ଭଲ ଲାଗୁଛି ଯେହେତୁ ଛୋଟବେଳୁ ମୁଁ ରହି ଆସୁଚି ଏଠି।
ସେଇ ହଁ ଠିକ ସେଇ ମୋର ବି ସେଇୟା ମାନେ ଛୋଟବେଳୁ ମୁଁ ବି ଏପଟେ ରହିଯାଇଛି ମତେ ଏମତି ଗାଁ ଫାଁ କୁ ଯିବାକୁ ଭଲ ଲାଗେନି। ଆମର ଗାଁରେ ବି ସେମିତି କେହି ନାହାନ୍ତି ବଟ୍ ମାମୁଁ ଘରେ ଅଛନ୍ତି ମୁଁ ଏତେ ଯାଏନି।
ମୋର ସେ ମାମୁଁ ଘରେ ଅଛନ୍ତି ମୁଁ ବି ଯାଏନି ଅଭ୍ୟାସ
ହଁ ମାନେ ଲାଗେ ଯେମିତି ସତରେ ମାନେ ଏମିତି କିଛି ବି ଯଦି କାମ ବି ନଥିବ ମତେ ଲାଗେ ଯେମିତି ସ ସତରେ ଗାଁ କୁ ପଳେଇଲେ ଯେମିତି ସତରେ ଭୁବନେଶ୍ଵରରେ ବହୁତ ସାରା କାମ ରହିଯାଇଛି ମୋତେ ସେଇଭଳିଆ ଫିଲ ହୁଏ।
ସେଇରା ସମସ୍ତେ ଙ୍କୁ ଫିଲ୍ ହୁଏ ଗୋଟେ ଜାଗାରେ ଆଡିଟେକ୍ଟ ହେଇଯାନ୍ତି ଯେତେବେଳ ସେ ଗଲା ପରେ ଏମତି ଫିଲ୍ ହୁଏ।
ମାନେ ତାହା ଗଲେ ମାନେ ଭୁବନେଶ୍ବରରେ ରହିବ ସେ ପାଖାପାଖି ବୁଲାବୁଲି କରିବ।
ଓ ହୋ ହୋ।
ସେଇଟା ବ ବୁ ବେଷ୍ଟ୍ ସତରେ ଆଉ ମାନେ ମାନେ ଏମିତିଟା ଟିକେ ଲାଗେ ନା ମାନେ ଆଉ ଗୋଟେ ଗୋଟିଏ ଘରେ ହିଁ ରହୁଛୁ ଏତେ ଦିନ ହେଲାଣି ତ ମାନେ ଆଉ ଗୋଟେ ଏତେ କମ୍ଫଟେବୁଲ ଲାଗେନି ଗାଁ ରେ ବି ରହିଲେ ମତ ତ
ହଁ ଅଡ ଲାଗିବ ଅଡ ଲାଗିବ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ କ୍ଲାଇମେଟ୍ ସାଙ୍ଗ ରେ ମ୍ୟାଚ କରିପାରିବନି।
ହଁ ତ ସେଇ ସେଥିପାଇଁ ମାନେ ଆମର ତ ବି ଗାଁ ରେ ସେମିତି ନାହାନ୍ତି କିନ୍ତୁ ମତେ ବି ଏମିତି କୁଆଡେ ଛୁଟି ରେ ଯୋଉ ସମସ୍ତଙ୍କୁ ମାନେ ପଚାରନ୍ତି ବୁଲାବୁଲି ପାଇଁ ମୋର ସେମିତି ବୁଲାବୁଲି ନାହିଁ ଏଇଟି ଯଦି ପୁରୀ ଫୁରି ଯିବ କି, ମୁଁ ଛୁଟି ଟା ମୋର ଏମିତି କଟିଛି କି ସାଙ୍ଗମାନଙ୍କ ସହିତ ସେମିତି ବୁଲାବୁଲି ଘରେ ଆମେ ମିଛ କହିଦବୁ, ଯେ ଆମର ଇଣ୍ଟନସିପ ଅଛି, ମାନେ ଆମର ଇଣ୍ଟନସିପ ହୁଏ। ତ ଆମେ ହଁ ମିଛ କହିଦେଉଛୁ ଇଣ୍ଟର୍ନସିପ ବୋଲି, ଆମେ ମାନେ ପାଞ୍ଚ ଦଶ ଦିନ ଥରେ ଯିବୁ, ପୁରା ଦିନଟା ସାରିକି ବୁଲାବୁଲି କରିକି ଆସିବୁ କେତେ କେତେବେଳେ କୁଆଡେ ପଳେଇବୁ, ମନ ଇଛା ବୁଲି ବୁଲି ଦେଇକି ଆସିବୁ।
ୱା ୱା ହଁ ଏବେ ଏବେ ତ ଏବେ ତ ଏଜ ଅଛି ବୁ ବୁଲାବୁଲି କରିବାର ଅଛି।
ହୁଁ ହଉ ଆମେ ପରେ କଥା ହେବା?
ଆଜ୍ଞା ଆଜ୍ଞା।
ହଉ